ବନ୍ଧୁ ପ୍ରଣା
ହୁଁ ପ୍ରଣାମ ବନ୍ଧୁ ପ୍ରଣାମ।
ବନ୍ଧୁ ଏତେ ଦିନ ପରେ ବନ୍ଧୁ ଆମ କଥା କେମିତି କଣ ପଡିଲା।
କଣ କରିବା ବନ୍ଧୁ ଟିକେ ବ୍ୟବସାୟରେ ବ୍ୟସ୍ତ ରହିଯାଉଛୁ। ତ ଏବେ ଟିକେ ଆମକୁ ଫାଙ୍କା ମିଳିଲା ସେଥିପାଇଁ ଆପଣଙ୍କ କଥା ମନେ ପଡିଲା ଆପଣଙ୍କୁ
ଆଜ୍ଞା ଓହୋ ବନ୍ଧୁ ଆଉ କଣ ଦିହ କେମିତି ଅଛି ଆପଣଙ୍କର?
ହଁ ଭଲ ଅଛି ଆଉ କଣ କରିବା ଦୁଃଖେ ସୁଖେ ଅଛୁ ଚାଲିଛି ଜୀବନ ଆଉ କଣ କରିବା।
ଓକେ ଆଉ ବନ୍ଧୁ କଣ ଖାଇଥିଲେ?
ଖାଇବା କଣ ଆମର ସେଇ ଭାତ ଆମର ଯାହାକି ଡାଲି ଆଉ ଭଜା ଆଉ।
ଓହୋ ବନ୍ଧୁ କଣ ଆପଣ ଆଜି ହଟାତ ମତେ ଫୋନ କଲେ କିଛି ନା କିଛି ବୋଧେ ମୁଁ ଭାବୁଛି ତଥ୍ୟ ନବାରେ କିଛି ଥିବ? ନହେଲେ ତ ଆପଣ ବନ୍ଧୁ ଫୋନ କରିବା କଥା ହେଲେ କଥା ନୁହଁ ମତେ ବନ୍ଧୁ।
ନାଇଁ ଅର୍ଥ କଣ ବନ୍ଧୁ ଆପଣ ତ ଜାଣିଥିବେ ଆଉ ଅର୍ଥ କଣ ବାସ୍ ଏମିତି। କିଛି ଅର୍ଥ ଥିଲା ଯୋଗୁ ଫୋନ କରିଦେଲି ଆପଣଙ୍କୁ ଆଉ।
ଆଉ ବନ୍ଧୁ କୁହନ୍ତୁ କଣ ଦରକାର ଥିଲା ବନ୍ଧୁ କଥାଟା କଣ ପଚାରନ୍ତୁ ମୁଁ କହୁଛି।
ବନ୍ଧୁ ଆମର ଏଇ ଯୋଉ ଶଗଡ କଥା କହିବାକୁ ଚାହୁଁ ଥିଲି। ଆଉ କୁହନ୍ତୁ ଆପଣ ଆଜ୍ଞା ବନ୍ଧୁ ହଁ ଆଜ୍ଞା ବନ୍ଧୁ। ଆଜ୍ଞା ଆଜ୍ଞା ବନ୍ଧୁ।
ବନ୍ଧୁ ଆପଣଙ୍କର କଣ ପୁରାତନ କାଳ ଶଗଡ ବିଷୟ ଜାଣିବାକୁ ଚାହୁଁଛନ୍ତି। ଆପଣଙ୍କଣ ଶଗଡ ଆପଣଙ୍କ ପାଖରେ ରଖିଛନ୍ତି ନା ମାନେ କଣ ବନ୍ଧୁ ଅଛି ଆପଣଙ୍କ ପାଖରେ କି।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
ନା କିଣିଛନ୍ତି।
ନାଇଁ ବନ୍ଧୁ ଆଗ କାଳରେ ତ ଜାଣିଥିବେ ଆଗେ ସବୁ ଶଗଡରେ ଆମର ସବୁ। ବହୁତ କିଛି କାମରେ ସବୁ ଆଉ ଆସୁନି।
ଆଜ୍ଞା।
ଆପଣଙ୍କୁ ପଚାରଦେଲି ଆପଣ ଯଦି କୁହନ୍ତେ ତାହେଲେ ଆହୁରି କିଛି ଭଲ ହୁଅନ୍ତା ମୁଁ କିଛି ଜାଣିପାରନ୍ତି। ପୁରାତନ ବିଷୟରେ କିଛି।
ଆଜ୍ଞା ତାହେଲେ ବନ୍ଧୁ ଦେଖ। ଶଗଡ ତ ଆପଣ ଦେଖିଥିବେ ଆମ ଘରେ ଦୁଇଟି କାରଣ ଜେଜେ ଯେତେବେଳେ। ଜେଜେ ବାପା ଆମର ଚାଷ କରୁଥିଲେ ସେତେବେଳେ ଆମର ଶଗଡ ବନ୍ଧୁ ଦୁଇଟି ଥିଲେ। ବନ୍ଧୁ ଶଗଡ଼ରେ ଆପଣ ଆଗେ ଜାଣନ୍ତୁ ଶଗଡରେ କଣ କଣ ବନ୍ଧୁ ଥାଏ। ଶଗଡ ରେ ବନ୍ଧୁ ଦୁଇଟି ଚକ ଥାଏ। ଶଗଡ କୁ ଦେଖିଥିବେ ଗୋଟେ ଲମ୍ବା ଆକାର ତା ଆଗରେ ଗୋଟେ। ବାଡ଼ି ଆକାର ଗୋଟେ ସିଧା ଟେ ବନ୍ଧା ହୋଇଥାଏ। ସେଟା କୁ ବନ୍ଧୁ କୁହାଯାଏ ଜୁଆଳି ବନ୍ଧୁ କୁହାଯାଏ। ବୁଝିଲେ ବନ୍ଧୁ ଶଗର ରେ। ଚକ ବାହାରି ନ ବାହାରି ଯିବା ପାଇଁ ସେଠି ଦୁଇଟି ଲୁହାର ଦୁଇଟି କାଠି ଦୁହାର ଦୁଇଟି ଗେଞ୍ଜା ଯାଇଥାଏ ତାକୁ କୁହନ୍ତି। ଶଗଡର ଫଣୀ ବନ୍ଧୁ ବୁଝିଲେ। ତାକୁ ଫଣି କୁହାଯାଏ ଆଉ ଗୋଟେ ବନ୍ଧୁ ଗା ବଳଦ ମାନଙ୍କୁ। ଅନ୍ୟତ୍ର ନ ଯାଇକି ମଝିରେ ରଖିବାକୁ ତାକୁ କୁହାଯାଏ ଶଗଡ। ଫଳି ବନ୍ଧୁ ବୁଝିଲି ଏତିକି ହୋଉଛି ଶଗଡ ର ମୁଖ୍ୟ ଅଂଶ। ତାପରେ ବନ୍ଧୁ ଆପଣଙ୍କୁ କହୁଛି ଶଗଡର ଯୋଉ ପଛ ଭାଗଟି ଥାଏ। ତାକୁ ବନ୍ଧୁ ଶଗଡର ଦଣ୍ଡା। ବନ୍ଧୁ ବୁଝି ପାରିଛନ୍ତିତ ତାପରେ ଶଗଡ ଦଣ୍ଡା ବନ୍ଧୁ ଯେତେବେଳେ ପୁରାତନ କାଳରେ ଆର କରିବାର ଯୋଉ ଯିଏବି ଯୋଉମାନେ ଆକୁ ପ୍ରସ୍ତୁତ କରିଥିଲେ। ସେମାନେ ଏଟାକୁ କରିଥିଲେ। ଯାନ ବାହାନରେ କିଛି ଜିନିଷ ନବା ଆଣିବା ଏପଟ ସେପଟ କରିବା ପାଇଁ ବନ୍ଧୁ। ହଁ କେମିତି କଁ ଆଜି ମତେ ଏ ସବୁ ବିଷୟରେ ପଚାରିଲେ ଟିକେ କୁହନ୍ତୁ ତ।
ଆଚ୍ଛା ବନ୍ଧୁ ମୋର ଆପଣଙ୍କୁ ଗୋଟେ ପ୍ରଶ୍ନ ଏବେ କଣ ସେ ଶଗଡ ମାଧ୍ୟମରେ ସବୁ କିଛି ଚାଲୁଛି ଏବେ ବି
ନା ବନ୍ଧୁ ଦେଖନ୍ତୁ ଏବେ ନା ନା ବନ୍ଧୁ ଏବେ। ଏବେ ତ ବନ୍ଧୁ ନା ଶଗଡ ତ ଆମର ବନ୍ଧୁ ନାହିଁ। ଏବେ ନ ଚାଲିବାର କାରଣ ଏହିକି ଯେ। ବନ୍ଧୁ ଦେଖନ୍ତୁ ଯୁଗ ଅନୁସାରେ ଆମକୁ ବି ପରିବର୍ତ୍ତନ ହବାକୁବି ପଡିବ। ସେଥିପାଇଁ ଏବେ ତା ଶଗଡର ପଳଚ। ପ୍ରଚଳନ ଆଉ ନାହିଁ କିନ୍ତୁ ଆଜି ପର୍ଯ୍ୟନ୍ତ ଆମ ଯୋଉ ଶଗଡର ଫଡି ଶଗଡର ଯୋଉ ଜୁଆଳି ଆଜି ପର୍ଯ୍ୟନ୍ତ ବି ଆମ ଘରେ ବନ୍ଧୁ ସାଇତା ହୋଇ ରଖାଯାଇଛି।
ଯାହା ହଉ ବନ୍ଧୁ ଗୋଟେ ମାନେ କଥା ନାଇଁ ଯୋଉଟାକୁ କୁହାଯାଏ ଆମର ଓଡିଆ ଭାଷାରେ ସନ୍ତକ ଆଜ୍ଞା ହୁଁ ହୁଁ।
ହଁ ହଁ ଆପଣଙ୍କୁ ତ ଯିଜି ବାପା ନ ଥିଲେ ବି ଅକାଳ ବିୟୋଗରେ ଚାଲି ଯାଇଥିଲେ ଆପଣଙ୍କର ତ ଶଗଡ ବିଷୟରେ ଏତେ କିଛି ଧ୍ୟାନ ନଥି ଅଭିଜ୍ଞତା ନଥିବ ତଥାପି ମୁଁ ମୁଁ ଆପଣଙ୍କୁ ପଚାରୁଛି ଆପଣ ବନ୍ଧୁ ଆପଣଙ୍କର ବ ବଳଦ ଆପଣ ଦେଖିଥିଲେ ବଳଦ।
ହଁ ବନ୍ଧୁ ବଳଦ ଦେଖିଚି।
ଓହୋ ବଳଦ ଦି ବନ୍ଧୁ ଆପଣ ଦେଖିଥିଲେ ତାହେଲେ ବନ୍ଧୁ ମୁଁ ଆ ଆପଣଙ୍କୁ ଗୋଟେ କଥା ପଚାରୁଛି ବଳଦ କୁ ଆପଣ ବନ୍ଧୁ ଆପଣ କେବେ ଦେଖିଲେ ବଳଦ ବେକ ବେକ କୁ ବନ୍ଧୁ କେବେ ନଜର କରିବେ ସିଏ କଳା ରଙ୍ଗର ହେଇଯାଇଥାଏ କଳା ରଙ୍ଗର ହେଇଯାଇଥାଏ କାରଣ ବନ୍ଧୁ ଦେଖନ୍ତୁ ଯେତେବେଳେ କଡ଼ରେ ବଳଦତି ଆମର ଧାନଟିକୁ ବିଲୁରୁ କ୍ଷେତରୁ ଉଁ ବୋହିକି ଆମ ଖଳା ପର୍ଯ୍ୟନ୍ତ ଆଣନ୍ତି ସେତେବେଳେ ତାଙ୍କ ବେକ ଉପରେ ଏତେ ପ୍ରଭାବ ପଡେ ଯେ ତାଙ୍କ ବେକରେ ବନ୍ଧୁ ସିଏ କଣ ହୋଇଥାଏ କି ସେ ବନ୍ଧୁ ତାଙ୍କ ବେ ଗୋଟି ଅଧିକ ମାଡ଼ ହେଇଯାଇଥାଏ ବନ୍ଧୁ ବୁଝିଲେ କି। ସେଥିପାଇଁ ବନ୍ଧୁ ମୁଁ ଆପଣଙ୍କୁ ଆଉ ଗୋଟେ କଥା ବନ୍ଧୁ କହୁଛି ବନ୍ଧୁ ଆପଣ କେତେ ସମୟ ଆଜ୍ଞା କୁହନ୍ତୁ।
ଯୋଉ ସ୍ବଳ ଆମର ବନ୍ଧା ଯାଏ ଆମର ବ ଆପଣଙ୍କୁ ବହୁତ କିଛି ପ୍ରଭାବିତ ପଡିଥାଏ ଯାହା ଫଳରେ କି ଆପଣ ଯେମିତି କହ କି ତାଙ୍କ ବେକ କଳା ପଡି ଯାଇଥିବ।
ଆଜ୍ଞା ନାଇଁ ସିଏ ବନ୍ଧୁ ଦେଖନ୍ତୁ ସିଏ ବନ୍ଧୁ। ବଳଦ ମାନେ ଦୁଇ ମାସ କାମ କରିବେ ଗୋଟେ ବର୍ଷ ଘରେ ରହିବେ। ଦୁଇ ମାସ କେତେବେଳେ କାମ କରିବେ ବନ୍ଧୁ ଯେତେବେଳେ ଧାନଟି ଆମର ହେଇଯାଏ ବିଲରେ। ତାକୁ ବନ୍ଧୁ ଆଣିବାର କାମରେ ସେ ବ ଦ ମାନଙ୍କର ସାହାଯ୍ୟ ତାଲେ ବନ୍ଧୁ ଆପଣ ଯୋଉ କହିଲେ ବଳଦ କାନ୍ଧଟି କଳା ପଡିଯାଏ। ଆପଣ ଦେଖନ୍ତୁ ବଳଦ କାନ୍ଧ କଳା ପଡିବାର କାରଣକୁ ସେଇ ଦୁଇ ମାସ ହିଁ ପଡେ। ତାପରେ ବନ୍ଧୁ ଆଉ ପଡିିନି। ଥା ବନ୍ଧୁ ଆପଣଙ୍କୁ ଏତେ ଇଚ୍ଛୁକ କିପରି ହେଇଗଲେ ଆପଣ ତ ସହରା ଞ୍ଚଳର ରହିବା ଲୋକ ଆପଣ ତ ଏଇ ଯୋଉ ଗ୍ରା କ ଲୋକଙ୍କ ବିଷୟରେ ଜାଣିବାର ଏତେ ଉଚ୍ଚୁକ ନଥିଲେ କେମିତି ଆଜି ବନ୍ଧୁ ମୋ କଥା ଆମ ବଳଦ କଥା ମନେ ପଇିଲା ଆମ ଶଗଡ଼ କଥା ମନେ ପଇଲା ବନ୍ଧୁ।
ନାଇଁ ବନ୍ଧୁ ଆକ୍ଟୁଲି ବନ୍ଧୁ ଏମିତି କଥା କହ କଣ କି ଆମର
ହଁ ହଁ ବନ୍ଧୁ କୁହନ୍ତୁ।
ୟା ବିଷୟ ରେ ମୁଁ କିଛି ବହୁତ ଟିକେ ଜାଣିବାର ଇଚ୍ଛା ଥିଲା କି ଏହା କି ଯେହେତୁ ମୋର ବାପା ମା ବି ବହୁତ ପୁରାତନ ଧର ମାନେ ଆପଣ ଜାଣିଥିବେ ଯେମିତି କିି ଆଗେ ବହୁତ କିଛି ସବୁ ପୁରାତନ କାମରେ ସବୁ ଚାଲିଥିଲା ଏହା କି ଯାହାକି ଶଗଡ ବଳଦ ଆପଣ ଯାହା ସବୁ କହିଲେ। ଏବେ ତ ସବୁ ଯାନବାହାନ ବହୁତ କିଛି ବାହାରି ଗଲାଣି। ସେଥିପାଇଁ ଏବେ ତ ସେ ସବୁ ଦେଖୁଛି ହେଲେ ଆଗରୁ ତ ସେ ସବୁ ମୁଁ ଦେଖିନଥିଲି କି ସେ ସବୁ ବିଷୟରେ କିଛି ଜାଣିନଥିଲି। ସେଥିପାଇଁ ମୋର ଆ ଆପଣଙ୍କୁ ପଚାରିବାର ଏହା କି କାରଣ କି କି ଆପଣ ଯଦି ମତେ କିଛି କହିଦେଲେ ମୁଁ ପୁରାତନ ବିଷୟରେ କିଛି ଜାଣିପାରିବି ମାନେ ଯୋଉଟା କି ମୁଁ ଜାଣିନଥିଲି କି କି କିଛି ଦେଖିନଥିଲି
ଆଜ୍ଞା ବନ୍ଧୁ ଶୁଣ ବନ୍ଧୁ ଶୁଣନ୍ତୁ। ବନ୍ଧୁଦି ଆପଣ ଯେବେ ବିି ଆପଣଙ୍କୁ ଶଗଡ଼ ବିଷୟରେ କିଛି ଜାଣିପାରିବେ ଅଧିକ କିଛି ଥାଏ କି ନିଜେ ଦେଖିପାରେ ବଧୁ କିଛି କୌଣସି ବାଥ ଭିତରେ ଆପଣ ଆମ ଘରକୁ ଆସିବେ ଆମର ତାର ସମସ୍ତ ପ୍ରକାର ଜିନିଷକୁ ଆଜି ବି ସାଇତା ହୋଇ ଆମ ଘରେ ବନ୍ଧୁ ରଖିବ। ତାପରେ ବନ୍ଧୁ ଆପଣଙ୍କୁ ଗୋଟେ ହଁ ଆଉ ଗୋଟେ କଥା ଆପଣଙ୍କୁ କହୁଛି ଆପଣ ଯଉ କହିଲେ ବଳଦ ବେଖ କଳା ପଡିଯାଏ ତାକୁ ବନ୍ଧୁ ଦେଖନ୍ତୁ ଆମ କରି ତାକୁ ସଂସାଧନ କରୁ ବନ୍ଧୁ ଗରମ ସୋରିଷ ତେଲରେ ଆମର ଜାଣିଥିବେ ବନ୍ଧୁ ରସୁଣ ଛେଚା ଯାଇକି ପକାଯାଏ ତାପରେ ଯୋଉ ବଳଦର ବେକକୁ କୁଅନ୍ତୁ ତାକୁ ମାନେ ଭଲସେ ଘସା ଯାଇଥାଏ। ସବୁବେଳେ ବନ୍ଧୁ ଭସା ଯାଏନା ଯୋଉ ଦୁଇ ମାସ କାମ କରନ୍ତି ଦୁଇ ମାସ କାମ ମଧ୍ୟରେ କାମ ପରେ ନୁହଁ କାମ ଚାଲିଥିବା ମଧ୍ୟରେ ତାକୁ ଭସା ଯାଇଥାଏ ଭସିବା ଦ୍ଵାରା ତାଙ୍କ କାନ୍ଧ ଟି ବନ୍ଧୁ ଯୋଉ କଷ୍ଟଟି ପାଇଥାନ୍ତି ତାଙ୍କୁ ଟିକେ ଭଲ ଲାଗିଥାଏ ଆପଣ ଜାଣିଥିବେ ତ ଅ ରସୁଣର କେତେ ଆଜ୍ଞା ରସୁଣର ତ ଆପଣ ଜାଣିଥିବେ ଅନେକ ପ୍ରକାର ଉପଘାରିତା ଥାଏ।
ଆଜ୍ଞା ଆଜ୍ଞା ବନ୍ଧୁ ଜାଣିଛି ଯେପରିକି ଆମର ତେଲ କିମ୍ବା ରସୁଣ ଗରମ କରିକି ପାଦରେ ମାଇଲେ ଆମର ବହୁତ ଥଣ୍ଡା କଟିଥାଏ କିମ୍ବା
ଆଜ୍ଞା।
ଭଲ ଲାଗିଥାଏ।
ବନ୍ଧୁ ମୁଁ ଶୁଣିଥିଲି ଆପଣଙ୍କ ଆପଣଙ୍କ ଅଞ୍ଚଳରେ ରସୁଣ ର ସେଇଟା ବହୁତ ପ୍ରସ୍ତୁତ କରାଯାଏ ବନ୍ଧୁ କଣ କେମିତି ଟିକେ କହିବେ ତା ବିଷୟରେ।
ହଁ ଆଜ୍ଞା ବନ୍ଧୁ ବହୁତ କିଛି ଆପଣ କେମିତି ଜାଣିଲେ ବନ୍ଧୁ?
ବନ୍ଧୁ ଦେଖନ୍ତୁ ଥରେ ମୋ ମୋ ବନ୍ଧୁ ଥରେ ଆପଣଙ୍କ ଅଞ୍ଚଳକୁ ଯାଇ ଖଟା ଖାଇବା ପାଇଁ ମନ୍ଧୁ ଥର ଆସିଥିଲେ ଖଟା ଆଣିଥିଲେ କଣ କହୁଥିଲେ? ଆପଣ କଛନ୍ତିଟେ ରସୁଣ ର ମାନେ ରସୁଣର ଉତ୍ପାଦନ କରାଯାଏ ସେଥିପାଇଁ ଆପଣ କ ଅଚଳର ରସୁଣ କଟାଟି ବହୁତ ମାନେ ଆକୃଷ୍ଟମୟ ସବୁ ଆଡେ ପରିଚିତ ବୋଲି ସେଥିପାଇଁ ବନ୍ଧୁ ମୁଁ ଆପଣଙ୍କୁ ଫୋନ କରିଥିଲି।
ହଁ ବନ୍ଧୁ ଆମର ରସୁଣ କଟ ବହୁତ ମାତ୍ରାରେ ଚାଲେ। ଆଉ ଯେ କିି ଅଧିକ କହିବାକୁ ଗଲେ ଆମର ଯେମିତି କିି ମୋ ପରୀ ପିଲାମାନେ କିମ୍ବା ଛୋଟ ପିଲାମାନେ ବୟସକରୁ ସାନ ସେମାନଙ୍କୁ ଏସବୁ ବହୁତ ଅଲ ଲାଗିଥାଏ। ସେଥିପାଇଁ ଆମର ଦେଖିବେ ହ କୁହନ୍ତୁ କୁହନ୍ତୁ।
ହଁ ବନ୍ଧୁ ମୁଁ ଆପଣଙ୍କୁ କହୁଛି କି ମତେ ଆପଣ ଏଇ ଯୋଉ ରସୁଣ ର ଯୋଉ ଉତ୍ପାଦନ କରୁଛନ୍ତି ଆପଣ ତ ସହରା ରହୁଛନ୍ତି ଆପଣ ଆପଣ ଗ୍ରାମକୁ ଆସିଲେ ଜାଣୁଥିବେ ବଧୁ ଆପଣଙ୍କ ଗ୍ରାମରୁ ଏଇ ସହରାଞ୍ଚଳକୁ ରସୁଣ ଆଣିକି ଆପଣଙ୍କ ସହରାଞ୍ଚଳ ଲୋକମାନଙ୍କୁ କେବେ ଯୋଗାଇ ଦେଇଛନ୍ତି କି ସୁଲଭ ମୂଲ୍ୟରେ।
ହଁ ବନ୍ଧୁ ବହୁତ କମ ରେ ଆଣିକି ଦେଇଛନ୍ତି ଆମକୁ ବହୁତ ସୁଲଭ ମୂଲ୍ୟରେ ସେ ସେଥିପାଇଁ ତ ଆମ ଗାଁ ରେ ବହୁତ ପ୍ରସନ୍ନ ହୁଅନ୍ତି କି
ଆଜ୍ଞା ଆଜ୍ଞା ବନ୍ଧୁ ଆଉ ଗୋଟେ କଥା କଥା ଆପଣ ଯଦି ଶଗଡ଼ ବିଷୟରେ ଯୋଉ ପଚାରୁଥିଲେ ଶଗଡ଼ ବିଷୟରେ ଆପଣଙ୍କୁ କହୁଛି ଦେଖନ୍ତୁ ଦେଖନ୍ତୁ ବନ୍ଧୁ ଶଗଡ଼ରେ ଯୋଉ ଦୁଇଟି ଚକା ଥାଏ ସେ ଚକାକୁୁ ବନ୍ଧୁ ଆପ୍ ପ ଆପଣ କେବେ ବି ହାତରେ ଟେକି ପାରିବେନି। ଦୁଇରୁ ଚାରି ଜଣ ଲାଗନ୍ତି ସେ ଶଗଡ଼ର ଚକାଟିକି ଅ ନା ନା ବନ୍ଧୁ ଶ୍ ବନ୍ଧୁ ଶଗଡ଼ ଟେ ଟୋ ବନ୍ଧୁ ଶଗଡ଼ଟି ସମ୍ପୂର୍ଣ୍ଣ ଭାବରେ କାଠରେ ପ୍ରସ୍ତୁତ ହୋଇଥାଏ ବନ୍ଧୁ ବୁଝିଲେ? ତା ଦେହରେ କୌଣସି ପ୍ରକାରର କିଛି ବି ନଥାଏ କେବଳ ତାର ଚକା ମଧ୍ୟରେ ଖାଲି ଲୁହାର ଗୋଟେ ଲେପ ଦିଆଯାଇ ଥାଏ ନହେଲେ ସମ୍ପୂର୍ଣ୍ଣ ସେ ଶଗଡ଼ଟି କାଠରେ ପ୍ରସ୍ତୁତ ହୋଇଥାଏ ବନ୍ଧୁ ବୁଝିପାରିଲେ?
ଆଜ୍ଞା ବନ୍ଧୁ ହୁ ହୁ ନାଇଁ ବନ୍ଧୁ ମୁଁ କହୁଥିଲି କି ନିଶ୍ଚିନ୍ତ ଭାବରେ ମୁଁ ଏଇ କିଛି ଦିନ ଭିତରେ ମୋର ନିଜସ୍ଵ ସମୟ ବାହାର କରିକି ଆପଣଙ୍କ ଘରକୁ ନିଶ୍ଚୟ ଆସିବି ଆପଣଙ୍କର ଆପଣ କହିଥିବା ଆପଣଙ୍କ ସେ ଯୋଉ ଶଗଡ଼
ଆପଣ ଆସନ୍ତୁ ଆପଣଙ୍କ ସାଙ୍ଗରେ ଆପଣଙ୍କ ଝିଅଙ୍କୁ ବି ନେଇକି ଆସନ୍ତୁ। କିଛି ନାହିଁ ଆସିବେ ଭଲସେ ଆପଣଙ୍କୁ ଦେଖ ଦେଖେଇବି ହଉ ବନ୍ଧୁ ମୁଁ ଏବେ ରଖୁଛି। ମୁଁ ଟିକେ ମୋ ସାଙ୍ଗ ମତେ ଫୋନ କରୁଛନ୍ତି।
ଆପଣ ଯାଆନ୍ତୁ ମୁଁ ଆପଣଙ୍କୁ କାମ ନିଶ୍ଚୟ ସମୟ ବାହାର କରିକି ଆପଣଙ୍କ ଘରେ ଯାଇ ପହଞ୍ଚିବି ଆଜ୍ଞା।